ହ୍ୟାଲୋ
ହ୍ୟାଲୋ
କଣ କରୁଚୁ।
କିଛି ନାଇଁରେ ଶୋଇଥିଲି ତୁ କଣ କରୁଛୁ?
ହ୍ୟାଲୋ
ହ୍ୟାଲୋ ମୋ ଭୟସ ଆସୁଛି ତ
ହଁ ଶୁଭୁଛି ମୁ ଏଇଠି ମୁଁ ଏ ଟିକେ ବୁଲୁଥିଲି ଆଉ ଥଣ୍ଡା ପବନ ଦଉଛି ଆଉ ଆଉ କଣ ଖାଇଛୁ।
ମୁଁ ଭାତ ଡାଲି
ହ୍ୟାଲୋ ହ୍ୟାଲୋ ମୁଁ ଖାଇଛି ଭାତ ଡାଲମା। ହଁ ଶୁଭୁଛି ମୋ ଭୟସ ଶୁଭୁଛି।
ହଁ ହଁ ଭୟେସ ସୁଭୁଛି।
ମୁଁ କହିଲି ତୁ କଣ ଖାଇଛୁ।
ଭାତ ଖାଇଥିଲି।
ଆଉ ତୋ ଦେହ ପା ସବୁ ଭଲ ଅଛି।
ହଁ ମୋ ଦେହ ପୁରା ଭଲ ଅଛି ତୋ କଥା କହ?
ହଁ ମୋ ତେ ସବୁ ଭଲ ଆଉ
ଆଉ ଘର ଲୋକ ସବୁ କେମିତି ଅଛନ୍ତି।
ଭଲ ଯଉ ସମସ୍ତେ ଭଲ ଅଛନ୍ତି।
ହଁ ବହୁତ ଭଲ ଆଉ
ହଁ ହଁ ଆଉ ଯୋଉ ମୁଁ ଏଇଥିପାଇଁ ଆଜି ଫୋନ କରିଥିଲି।
କୋଉଠି ବା ହେଇନି
ଯୋଉ ମୁଁ ଏଇଥିପାଇଁ ଆଜି ଫୋନ କରିଥିଲି କାହିଁକି ନା ଜାଗର ମାନେ ଜାଗର ପାଖେ ଆସିଲାାନି ତ ଟିକେ ଜାଗର ବିଷୟରେ କଥା ହେଇଥାନ୍ତି। ହୁଁ ତ ତମଆଡେ ସବୁ କେମିତି ଜାଗର କଣ ହଉଛି। ଆମର ତ ମାନେ ମନ୍ଦିର ହେଇଗାରେ ଭଲ ଜାଗର ହଉଛି ମାନେ ବହୁତ ଆମର ମାନେ ଗହଳି ବି ହଉଛି ମନ୍ଦିରରେ ଏମତି ତମ ଗାଁରେ ମାନେ କେମିତି କଣ ଜାଗରଟା ହଉଛି।
ଆମ ଆଡେ ତ ଜାଗର ଆମ କଣ କହିଲୁ ଆମ ଓଡ଼ିଆ ଜାତିର ମାନେ ଗୋଟେ ଭଲ ପର୍ବ ମାନେ ଗୋଟେ ଭଲ ଦିନ ହେଲା ଜାଗର ଆ ସବୁ ବୃଦ୍ଧାଆରୁ ଆରମ୍ଭ କରିକି ବାଲ୍ୟ ଲୋକ ବ ସମସ୍ତେ ଚାହିଁଲେ ଏହି ବ୍ୟବସ୍ଥା କରିପାରିବେ ଆମ ଗାଁରେ ସମସ୍ତେ ଜାଗର ପାଇଁ ପ୍ରଥମେ ସକାଳୁ ସମସ୍ତେ ଉପବାସ୍ ଖାନ୍ତି ଆଁ ଦିନ ସାରା କିଛି ଫଳ କିମ୍ବା କିଛି ଫଳ ମାନେ ସାତ୍ୱକ ପର୍ଯ୍ୟନ୍ତ ଯାହା ଗ୍ରହଣ କରିଥାନ୍ତି ଆଉ କିଛି ଅନ୍ୟ ଅନ୍ୟ ଜିନିଷ ଖାଆନ୍ତିନି ତାପରେ ରାତିରେ ସବୁ ଏକତ୍ରିତ ହୋଇକି ଭଲ ଭାବରେ ଦୀପ ଜଳାନ୍ତି ଦୀପ ସାରିଲା ପରେ ସମସ୍ତେ ସେଠି ଧ୍ୟାନରେ ବସନ୍ତି ଭଗବାନଙ୍କ ନାମ ଜପ କରନ୍ତି ଭଗବାନଙ୍କୁ ସ୍ମରଣ କରନ୍ତି ତାପରେ ସମସ୍ତେ ସବୁ ଆସିକି ମହାଦୀପ ପାଇଁ ସମସ୍ତଙ୍କ ପାଠୁ ଘିଅ ନିଆଯାଏ ଘିଅ ନେଇ ଆସିଲା ପରେ ଠାକୁରଙ୍କର ଆଳି ତାପରେ ସବୁ ଆଉ ଆମ ସମସ୍ତେ ସେଠି ପ୍ରସାଦ ସେବନ କରୁ ତା ସେଠୁ ସମସ୍ତେ ନିଜ ନିଜ ଘରକୁ ଆସୁ ଆି ସୋମବାର ପାଳନ କରିଥାନ୍ତି ସେଇ ମାସରେ ସେଟା ସୋମବାର ଅଟେ ସେଠା ତ ସେ ସାତ୍ଵିକ ଭୋଜନ ଖାଆନ୍ତି ଏମିତି ସବୁ ଆମେ ଜାଗର ପାଳ ଆଉ ଜାଗରଟା
ଆମ ଆରେ କଣ? ଆମର ଯେମିତି ତ
ହ ସବୁ ମାନେ ଯାଉ ପ୍ରସ୍ତୁତ ହୋଇକି କେମିତି କଣ କରିବୁ ଦୀପ କିଣୁ ନୂଆ ପୋଷାକ ପରିଧାନ କରୁ ଏମିତି ସବୁ ଯାଇକି ତାପରେ ଦୀପ ଜାଳୁ ଖାଇ ତାପରେ ଭୋଜନ ସାରିକି ତାପରେ ଆମେ ସବୁ ନିଜ ନିଜ ଘରକୁ ପଳେଇ ଆସୁ ଆ ସାଙ୍ଗ କହ ତମ କେମିତି କଣ ଜାଗର ପାନ କର ଆଉ ଆମ ମନ୍ଦିରରେ ବି ବହୁତ ଭିଡ଼ ରୁହେ ବହୁତ ଜାଗାରୁ ଲୋକ ଆସନ୍ତି ଏଠି ଯେହେତୁ ଆମର ଗୋଟେ ପ୍ରସିଦ୍ଧ ମନ୍ଦିର ଅଛି ଆମା ଘର ମାନେ ଆମ ଗାଁ ପାଖରେ ବହୁତ ଜାଗାରୁ ବହୁତ ଲୋକ ଆସନ୍ତି। ପ୍ରବଳ ଭିଡ଼ ହୁଏ ବିଭିନ୍ନ ପ୍ରକାର ଜିନିଷ ଦେଖିବାକୁ ମିଳେ ବିଭିନ୍ନ ପ୍ରକାରର ଖାଇବା ଜିନିଷ ମିଳେ ଏମିତି ଆମେ ସବୁ ଶାଗର ସାରିଲା ପରେ ମହାଦୀପ ଉଠି ସାରିଲା ପରେ ଆମେ ସବୁ ବିଭିନ୍ନ ପ୍ରକାରର ଜିନିଷ କିଣୁ ଯେହେତୁ କିଣାକିଣି ପାଇଁ ମାନେ ଝିଅମାନଙ୍କର ଟିକିେ ଅଧିକ ସଉଖ ଥାଏ ସମସ୍ତେ କିଣାକଣି କରନ୍ତି ତାପରେଠି ବୁଲି ବୁଲିକି ସବୁ ଜାଗା ଦେଖନ୍ତି ତାପରେ ପ୍ରସାଦ ସେବନ କରିକି ନିଜେ ନିଜେ ଘରକୁ ବସନ୍ତି ଆଉ ତମ ଏଠେ କେମିତି କଣ ପାଳନ କର। ସେମିତି କଣ କରୁତୁ ମୋ ତେବେ ଟିକେ ଜଣା।
ରେ ଶିବ ମନ୍ଦିର ଅଛି ତ ମାନେ କହିବାକୁ ଗଲେ ମାନେ ଆମ ଗାଁ ଠୁ କିଛି କିଛି କିଲୋମିଟର ଦୂରରେ ଗୋଟେ ଭଲ ମନ୍ଦିର ଅଛି ସେଇଠି ଆମର ଭଲ ମାନେ ଜାଗର କରାଯାଏ। ତ ଜାଗର ବହୁତ ଭିଡ ହୁଏ ସେଠି ମାନେ ବହୁତ ଗହଳି ହୁଏ ତ ସେଠି ଲୋକ ଆକ ମାନେ ବହୁତ ଜାଗାରୁ ମାନେ ବହୁ ମାନେ କୁଆଡୁ କୁଆଡ ଲୋକ ସବୁ ଆସନ୍ତି। ଲକ୍ଷ ଲକ୍ଷ ଲୋକ ସେଠି ହୁଅନ୍ତି ତ ସେଠି ଆମର ମାନେ ଭୋଜନର ଆୟୋଜନ ଥାଏ ସେଠି ଛୋଟ ଛୋଟ ପିଲା ବି ଭଲ ସଙ୍ଗୀତ ଗାନ୍ତି। ମାନେ ସେ ଜାଗରରେ ସଙ୍ଗୀତ ଗାଆନ୍ତି ଆମର ମାନେ କୀର୍ତ୍ତନ ହୁଏ ମାନେ ଆମର ସେଠୁ ସବୁ ଝିଅ ମାନେ ଝିଅ ବହୁ ମାନେ ଜାଗର ତ ସମସ୍ତେ କରିପାରିବେ ହେଲେ କହିବାକୁ ଗଲେ ଅଧିକ ଆମର ଝିଅ ହୁଅନ୍ତି ତ ଝିଅ ମାନେ ବହୁତ ସଜବାଜ ହୁଅନ୍ତି ଜାଗର ଯେ ଗୋଟେ ପର୍ବ ମାନେ ଗୋଟେ ଝିଅଙ୍କର ପର୍ବ ତ ଝିଅ ମାନେ ସବୁ ସଜବାଜ ହୁଅନ୍ତି ଶାଢୀ ପିନ୍ଧନ୍ତି ମାନେ ଲଗା ପିନ୍ଧା କରି ସବୁ ରେ ମାନେ ସଜବାଜ ହୁଅନ୍ତି ତ ମୁଁ ବି ହୁଏ ମୁଁ ବି ମାନେ ଯୋଦିନ ଜାଗର ତି ଫାଷ୍ଟ ସକାଳେ ଉଠିବି ଉଠିକି କି ବେଲପତ୍ର ଶହେ ଆଠଟା ତୋଳିବି ତାପରେ ଫୁଲ ଯିବି ମାନେ ଯା ହେଲେ ଶିବଙ୍କର ମାନେ ତାଙ୍କଖକୁ ମାନେ ମାନେ ତାଙ୍କର ପସନ୍ଦ ଫୁଲ ହଉଛି ଦୁର୍ଦୁରା ଆଉ ହଉଛି ଅରଖ ଆଉ ହଉଛି କଇଛ ଫୁଲ ଆଉ ହଉଛି ଆଉ ଏମିତି ଅଛି ମନ୍ଦାର ଧଳା ମନ୍ଦାର ଫୁଲ ଏମିତି ସବୁ ବହୁତ କିଛି ସକାଳେ ମୁଁ ଏମିତି କାମ ମାନେ ଏତିକି ତୋ କରିକି ତାଙ୍କ ପାଇଁ ଗୋଟେ ମାନେ ଏଇ ଯୋଉ ଅରଖ ଫୁଲରେ ଗୋଟେ ମାଳ କରେ ତ ନେଇକି ମୁଁ ଦିନ ବେଳେ କ୍ଷୀର ଭୋଗ ଭାଗ ନେଇକି ସବୁ ମାନେ ମନ୍ଦିରରେ ପୂଜିକି ଆଉ ଠାକୁରଙ୍କ ଦର୍ଶନ କରିକି ଆସେ ତ ଆସି ସାରିଲା ପରେ ଦିନରାଙ୍କ ଉପବାସ ମୋର ରୁହି ଜାଗରରେ ଉପବାସ ବୋଲି ତ ଏତେ ମୁଁ ବି ଉପବାସ କଲେ ମୋ ଦେହ ଖରାପ ହେଇଛି ତାପରେ ବି ମୁଁ ଖାଲି ଟିକେ ମାନେ ପାଣି ସରବତ ଏମିତି ଲେମ୍ବୁ ପାଣି ପିଇଦିଏ ତ ରା ମାନେ ଛଅଟା ବାଜିଲା ବେଳୁ ସବୁ ଆମେ ବାହାରି ଯାଉ ସବୁ ଝିଅ ମାନ ଶାଢୀ ସୁରା ପିନ୍ଧିକି ଭୋଗୁରାଗ ସବୁ ଏକାଠି କରିକି ବାହାରୁ ତ ଆମେ ଯେତେବେଳଳେ ଯାଉ ଆମେ ତ ସେମିତି ବସିକି ସାଙ୍ଗେ ସାଙ୍ଗେ ବସିକି ତ ଦୀପ ଲଗେଇ ଦଉନୁ ନା ଯାହାେଲେ ମନ୍ଦିର ଭିତକୁ ଆମେ ବସିକି ଠାକୁରଙ୍କ ଭିତରେ ସେଠି ଭୋଗରାଗ କରିକି ଦୀପ ଲଗେଇ ସେ ଠାକୁରଣୀ ବୁଲେଇକି ଆଣିକି ଆମେ ଆସିକି ବାହାରେ ବସିକି ମାନେ ଆମେ ଯୋଉ ବାହାରେ ଆସିକି ବସିକି ଜାଳୁ ତ ଜାଳୁ ମହାଦୀପ ତ ଆମର ବହୁତ ଲେଟରେ ଉଠେ କହିବାକୁ ଗଲେ। ଏଗାରଟା ସାଢେ ଏଗାରଟା ହେଇଯାଏ ତ ବହୁତ ଅଲଗା ଅଲଗା ଜାଗାରେ ତ ଦିଟା ତିନିଟାରେ ହେଇଯାଏ କିନ୍ତୁ ଆମର ଟିକେ ଏଗାରଟା ସାଢେ ଏଗାରଟା ହେଇଯାଏ ତ ମହାଦୀପ ହେଇସାରିଲା ଉଠିଲା ପରେ ସମସ୍ତେ ଘିଅ ତମେ ଯୋଉ କହିଲ ଏତେବେଳେ ହଁ ମହାଦୀପ ଉଠିଲା ପୂର୍ବରୁ ମାନେ ସମସ୍ତଙ୍କ ପାଖରୁ ଘିଅ ନିଅନ୍ତି ତ ସେଇ ଘିଅରେ ମହାଦୀପ ଉଠିବ ମହାଦୀପ ଉଠି ସାରିଲା ପରେ ଆମର ଯୋଉ ଭୋଜନ ପ୍ରସ୍ତୁତି ହେଇଥିବ ଯୋଉ ଖାଦ୍ୟ ଅରୁଆଣ ଡାଲମା ଖଟା ମିକସର କି ଏମିତି ଇତ୍ୟାଦି କିଛି ହେଇଥିବ। ତ ଆମେ ସେଠି ମାନେ ଖାଉ ଖାଇକି ଆମେ ଘରକୁ ଫେରିକି ଆସୁ କିନ୍ତୁ କହିବାକୁ ଗଲେ ତ ଜାଗର ଆମର ବହୁତ ଭଲ ମାନେ ଭଲ ଭାବରେ ମାନେ ପାଳନ କରାଯାଏ ତ ମାନେ ସମସ୍ତେ କୁହନ୍ତି କି ହଁ ମାନେ ଜାଗର ଗୋଟେ ଏମିତି ପର୍ବ ଶିବ ମାନେ ଶିବଙ୍କର ମାନେ ଆମେ କହିଦେଲେ ପାଟିରେ ହେଇଯିବନି କିନ୍ତୁ ଆମେ ଓଷା କରିଦେଲେ କିଛି ବି ହବନି ଯେତେ ଉପାସ ବାର କଲେ ବି କିଛି ବିନି ଲାଭ ଲାଭ ହିଁ ନାହିଁ। କାହିଁକି ନା ଜାଗର ଆମେ ଯେତେବେଳେ ଓଷା ଗୋଟେ କରିବାନା ତ ମନରେ ଭକ୍ତି ଶ୍ରଦ୍ଧା ଥିବା ଦରକାର। ଆଉ ଆମେ କହିବା କି ହଁ ନାଇଁ ଆମେ ତ ଉଷା କରିଛୁ ଆଉ ଉପାସ ରହିଛୁ ଆଉ ଆମେ ଏ ତ ପୂଜା କରୁଛୁ ଠାକୁ ଠାକୁର ଆମକୁ ଭଲ କରିବେ ଆଉ କିନ୍ତୁ ସେଟା ନୁହଁ ମନରେ ଠାକୁରଙ୍କ ପ୍ରତି ଭକ୍ତି ଥିବା ଆଉ ଶ୍ରଦ୍ଧା ଥିବା ଦରକାରୀ ସେତିକି ମାନେ ମନ ଭିତରେ ଥିଲେ ଅଟୋମେଟିକ ମାନେ ଯୋଉ ଶିବ ମାନେ ଶିବ ଠାକୁର ହୁଅନ୍ତି ସେ ଯୋଉ ଠାକୁର ହୁଅନ୍ତୁ ତ ମନ କଥା ବୁଝିପାରନ୍ତି ଆମେ ଉପର ଦେଖିଆଣି ଆମେ କହିଆ ହଁ ଆମେ ଏଇଟା କରିଦବା ସେଟା କରିଦବା ଆମେ ସମସ୍ତେ ଭଲ କହିବେ କହିବେ ହଁ ଏଇ ଝିଅଟି କେତେ ଠାକୁରଙ୍କ ପ୍ରତି ଭକ୍ତି ହେଲେ ମନରେ ଭକ୍ତି ନଥିବ ଏଇଟା ଉପର ଦେଖିଆଣିଆ ନା ତ ମନରେ ଠାକୁରଙ୍କ ପ୍ରତି ଭକ୍ତି ଆ ଶ୍ରଦ୍ଧା ରଖ। ଆଉ ବିଶ୍ଵାସ ବି ରଖ କି ହଁ ବିଶ୍ଵାସ ହିଁ ସବୁଠୁ ପ୍ରଥମେ ବଡ କଥା କାହିଁକି ନା ମଣିଷ ଆମେ ମଣିଷ ଜୀବନ ଯେତେବେଳେ ପାଇଛେ ତ ବିଶ୍ୱାସ ତ ନିଶ୍ଚୟ ରଖିବା ନା ତ ଆଡ଼େ ଏମିତି ଜାଗର ଉତ୍ସବ ହୁଏ ତ ମୋ ମନରେ ବି ମୁ ଏମତି ଯେତେବେଳେ ମୁଁ ଓଷା ଯୋଉ କୌଣସି ଓଷା ଓଷାବାର କରେ ମାନେ ମୁଁ ଏମିତି ଶ୍ରଦ୍ଧାରେ ମାନେ ବିଶ୍ୱାସ ଭଲ ପାଇବାରେ ସ୍ନେହରେ ମୁଁ ଠାକୁରଙ୍କୁ ମାନେ ପୂଜେ ତ ତମରେ ଆଡ଼େ ଆଉ କଣ କେମିତି କରନ୍ତି ଟିକେ କୁହ।
ଆମର ବି ତ ସେମିତି ସକାଳୁ ଉଠୁ ଉଠନ୍ତି ତମେ ମାନେ ମୁଁ ମୋ କଥା କହୁଛି। ସକାଳୁ ଉଠେ ଆ ମୋର ଗାଧୁଆ ପାଧୁଆ ସାରିକି ତାପରେ ମନ୍ଦିରକୁ ପ୍ରାର୍ଥ ଯାଏ ମନ୍ଦିରରେ ଦର୍ଶନ କରେ ସାରିଲା ପରେ ପାଦୁକ ପାଇକି ତାପରେ ଘରକୁ ଆସେ ତାପରେ ଦିନସାରା ତ ନିର୍ଜଳ ଉପବାସ କିଛି ଖାଇବା ପିଇବା ହେବନି ତାପରେ ବସିକି ଭଗବାନଙ୍କ ନାମ ଜପ କରେ ଘରେ ପୂଜା କରିକି ଭଗବାନଙ୍କ ନାମ ଜପ କରେ ତାପରେ ସନ୍ଧ୍ୟା ସମୟ ହେଲେ ତାପରେ ଭଗବାନଙ୍କ ପାଇଁ ଦୀପ ଆ ଯାହା ଯାହା ପ୍ରସାଦ ଦରକାର ଯେମିତି ଘିଅ ଦୀପ ଅରୁଆ ଚାଉଳ ବେଲପତ୍ର ଫୁଲ ଏମିତି ସବୁ ସଜାଡ଼ିକି ତାପରେ ସେଠୁ ମୁଁ ମନ୍ଦିରକୁ ଯିବା ପାଇଁ ମୁଁ ପ୍ରସ୍ତୁତ ହୁଏ ମନ୍ଦିର ଯାଇସାରିଲା ପରେ ପ୍ରଥମେ ଭଗବାନଙ୍କୁ ଯାଇକି ଆଳତି କରାଯାଏ ଆଳତି କରିସାରି ସାରିଲା ପରେ ସେଇଠି ଦୀପ ଲଗେଇକି ଆଣିକି ଆମେ ନିଜେ ଦୀପ ଲଗାଉ ଦୀପ ଲଗେଇ ସାରିଲା ପରେ ତାପରେଠୁ ଆମେ ସେଠି ବଶୁ ଧାନ କରୁ ଭଗବାନଙ୍କର ଭଗବାନଙ୍କର ଧାନ କରୁ ନାମ ଜପ କରୁ ଏମିତି ହେଇସାରିଲା ପରେ ତାପରେ ମହାଦୀପ ଉଠେ ମହାଦୀପ ଉଠି ସାରିଲା ପରେ ସମସ୍ତେ ମହାଦୀପ ଉଠିସାରିଲା ପରେ ସମସ୍ତେ ସେଠି ଯାହା ଖାଆନ୍ତି ଖିଆ ପିଆ କରିସାରିଲା ପରେ ତାପରେ ଏଠୁ ସମସ୍ତେ ମାନେ ମୁଁ ମୁଁ ତାପରେ ଘରକୁ ଆସେ ଘରେ ସେଦିନ ତଉ ଯିଏ ଖାଇବା କଥା ଖାଇବ ତାପରେ ଆଉ ଯ ନ ଖାଇବେ ସେ କଣ କରିବେ ନା ମାନେ ଯାହାର ନିର୍ଜଳ ଉପସ ଥିବ ସେ ତା ପରଦିନ ଅପାସ ଭାଙ୍ଗିବା ପାଇଁ ପୁଣି ଗାଧୋଇ ପାାଧୋଇ ସାରିକି ତାପରେ ମନ୍ଦିରକୁ ଯିବେ ମନ୍ଦିରକୁ ପୁଣି ଦର୍ଶନ କରିସାରିଲା ପରେ ଆସିକି ସେଠାରେ ପ୍ରସାଦ ପାଇବା କଥା ପାଇବେ ଏମିତି କିଛି ମୁଁ ପାଳନ କରେ।
ହଁ ତ ମୁଁ ମାନେ ଆର ବର୍ଷ ସେମିତି ବି ମାନେ ମୋ ଦେହ ଖରାପ ଟିକେ ହେଇଯାଇଥିଲା ପୁରା ଉପାସ ରହିଥିଲି। ତ ଏଇ ବର୍ଷ ମାନେ ଯାହେଲେ ପାଖି ଆସିଲା ନା ଜାଗ ର ତ ସେଥିପାଇଁ ଆମ ଘରେ ସମସ୍ତେ କହୁଛନ୍ତି ଏ ବର୍ଷ କର ନା ହେଲେ ଯେତେବେଳେ ଠାକୁରଙ୍କ ପୂଜା ନା ସେତେଳେ ଆମେ ନି କରିବା ତ ମୁଁ ଭାବୁଛି ଏଇ ବର୍ଷ ବି ଆମର କହୁଛନ୍ତି କି ଭଲରେ ରଜ କରିବେ ଜାଗର ଆହୁରି ବହୁତ ମାନେ ଧୁମଧାମ ରେ କରିବେ ସେଥିପାଇଁ ମୁଁ ଚାହୁଁଛି କି ଯୋଉ ତମେ ଆସିଲେ ବହୁତ ଭଲ ହବ ଆମ ଗାଁ ଜାଗରକୁ ତ କଣ କହୁଛ ଆସିକି ଆସ ପାରିବ ନା ଆସିପାରିବନି।
ଚେଷ୍ଟା କରିବି ଏ ବର୍ଷ ତ ଜାଗର ବି ହେଇନି ହେଲେ ଚେଷ୍ଟା କରିବି ନିଶ୍ଚୟ ଯେହେୁ ମୋତେ ଏତେ କଥା କହୁଛୁ ତୁମ ଗାଁରେ ଏତେ ଧୁମଧାମର ସହିତ ପାଳନ କରାଯରେ ଯଯାଏ ମୁଁ ତ ପ୍ରତିବର୍ଷ ଆମ ଗାଁରେ ପାଳନ କରୁଛି ଏ ବର୍ଷ ଚେଷ୍ଟା କରିବି ନିଶ୍ଚୟ ତମ ଗାଁକୁ ଯିବା କୁ
ହଁ ତ ନିଶ୍ଚୟ ଆସିବୁ ମୋର ଏତିକି ଇଏ ତ ଆଉ କଣ କହିବି ଯୋଉ ଏବେ ମୁଁ ରଖୁଛି ତ ପରେ କେବେ ଆମେ କଥା ହେବା ହେଲା।
ରଖ
ହଁ।